ଏ ଲାଗବେ
ହ୍ୟାଲୋ
ହଁ
ହଁ କଣ କରୁଛ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଶୁଭୁନି କି ହ୍ୟାଲୋ ସେ ବା ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହଁ ଶୁଭୁନିକି ତମକୁ।
ହଁ ମତେ ପା ଶୁଭୁଚି ତମକୁ ମୋ ଭୟେସ ଶୁଭୁନି।
ନା ପା ଶୁଭୁ ନଥିଲା ଏବେ ଶୁଭିଲା କୁହ କଣ କରୁଛ?
ଏଇ ଶୋଇଥିଲି ତମେ କଣ କରୁଛ?
ମୁଁ ଏଇ ଗାଧେଇକି ଆସିକି ମୁଣ୍ଡ କୁଣ୍ଡଉଥିଲି।
କଣ ଏତେ ଲେଟରେ ଗାଧେଇଲ?
ହଁ ଏ ଟିକେ ଟାଙ୍କି ପାଣି ଗୁଡାକ ଗରମ ଆସୁଛି ତ ଦିନରେ ସେଇଥିପାଇଁ ଟିକେ ସନ୍ଧ୍ୟା ଆଡକୁ ଗାଧୋଉଛି ଆଉ। ବର୍ଷା ହେଇଗଲା ଟିକେଆଉ ହଁ ବର୍ଷା ହୋଉଥିଲା। ଏଇ ପା ବର୍ଷା ହେଲା ସେଇଥିପାଇଁ ପାଣି ଟିକେ ଥଣ୍ଡା ହେଇଗଲା ଗାଧେଇ ପଡିଲି।
ଆମ ଆଡେ ବି ତ ବର୍ଷା ହେଇଛି ଆଜି ନା ଆଜି ହେଇନି ବର୍ଷା।
ଆଜି ହେଇନି ବର୍ଷା? ହୁଁ ଭଲ। ଇଆଡେ ତ ସକାଳୁ ବର୍ଷା କାଲି ରା ତି ହୋଉଥିଲା ଆଜି ସକାଳୁ ବି ହୋଉଥିଲା ଏଇ ଏବେ ତ ନାଇଁ ଏବେ ଛାଡିଛି।
ଆମର ଏଠି ହୋଉନି ଆଜି ହେଇନି ଆଉ କଣ ଖାଇଥିଲ?
ମୁଁ ଏମିତି ଭାତ ଡାଲି ଖଟା। ତାପ ପାପଡ଼ ଏଇଗୁଡା ଖାଇଥିଲି ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଜହ୍ନି ଆଳୁ ଓ ଆଉ ସୋଲା ଯାଇ ତରକାରୀ ଭାତ। ସାଲାଡ ଆଉ ଚୁନା ମାଛ।
ହୁଁ ବଢ଼ୀଆ ଖାଇବା ଖାଇଛ ଆଉ।
ଆଉ ତମେ କଣ ସବୁଦିନ ଡାଲି ଭାତ ଖାଉଛନା କଣ?
ହଁପା ପଇସା ପତ୍ର ନାହିଁ ସେଥିପାଇଁ ଆଉ କଣ କରିବୁ ଭାତ ଡାଲି ଖାଉଛି ଆଉ।
ତମର ପଇସା ପତ୍ର ନା
କଣ ହେଇଚି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଶୁବୁନିକି? ହ୍ୟାଲୋ। ହ୍ୟାଲୋ ଶୁବୁନିକି ତମକୁ?
ମତେ ପା ଶୁଭୁଚି ତମକୁ କଣ ଶୁଭୁନି?
ଏଇ ଶୁବିଲା କୁଅ?
ହଁ କୁହ କୁ ଆଉ କଣ ଖବର କୁହ? ନାଇଁ ଯାଇନି କାଲିଠୁ ଯିବି।
ଆଚ୍ଛା ତମ ଦେହ କଣ ଏଯାଏଁ ଭଲ ହେଇନି?
ନା ସେ ଭଲ ହୋଉନି ପା ଟିକେ କମି ଯାଉଚି ପୁଣି ସେମିତି ହେଇଯାଉଛି।
ଆ ପୁଣି ତମେ ଗାଧେଇ ପଡୁଥିବ ସେଇଥିପାଇଁ ପୁଣି ସେମିତି ହେଇଯାଉଛି ଆଉ।
କାଇଁ ଆଜି ଗାଧେଇନିପା?
ଆଉ ମେଡିସିନ ଆଣିଲନି ଡକ୍ଟରଙ୍କୁ ଦେଖେଇକି?
ଉଁ ସେ କମି ଯାଇଥିଲା ସକାଳୁ ମୁଁ କହିଲି ପୁରା କମିଯିବ ନା କଣ।
ଆଚ୍ଛା। ହ୍ୟାଲୋ। ହ୍ୟାଲୋ। ପୁଣି କୁଆଡେ ଗଲ ଶୁଭୁନି ହ୍ୟାଲୋ? କଣ କରୁଛ ଶୁଭୁନି କି ହାଲୋ। ହାଲୋ ହାଲୋ ହଁ
ନା ନାଇଁ
ନା ପା ମଝିରେ ମଝିରେ କଣ ହଉଛି ତାର ଶୁଭୁନି
ନେଟୱାର୍କ ଇସୁ ହଉଛି ବୋଧେ
ହଁ ସେଇଆ ହଉଥିବ କଣ
ହଁ
ଏଆରଟେଲ ସିମ୍ ଅଛି ନା ଜିଓ ସିମ୍ ଅଛି
ଏଟା ଜିଓ ଅଛି ବୋଧେ
ହୁଁ ଆଚ୍ଛା ଆଉ ରାତି କି କଣ ଖାଇବ
ରାତିକି ରୁଟି ହବ ଆଉ କଣ ହବ ଦେଖିବା ଆଉ
ଆଚ୍ଛା ଆଚ୍ଛା
ଉଁ
ଆଉ ଆଜି ମେସିନ୍ ଶିଖିବାକୁ ଯାଇନ କି
ହଁ ଯାଇଥିଲି ଏବେ ଆସିଲି
ପୁରା ଶିଖି ଗଲଣି
ହେ ଗୋଟେ ଡ୍ରେସ୍ କାଟିଥିଲି ସେଇଟାକୁ ଆଜି ସିଲେଇ କରିକି ଆଣିଲି
ନିଜେ କାଟିକି ନିଜେ ସିଲେଇ କରିଦଉଛ
ନା କାଟିବାକୁ କାଟିବାକୁ ହେଲେ କେହି କହିଦେଲେ କାଟିଦେବି ସିଲେଇ କରିବାକୁ ହେଲେ ସିଲେଇ କରିଦେବି।
ସିଲେଇ ନିଜେ କରିଦଉଛ ନା କିଏ କହିବାକୁ ପଡୁଛି
ନା କରିଦଉଛି ଟିକେ ଟିକେ ଖାଲି କହିବାକୁ ପଡୁଛି ଆଉ
ଯାହା ହଉ ଭଲ କଥା ଆଉ ଆଉ କେତେ ଦିନିରେ ପୁରା ଶିଖିଯିବ
ସବୁ ଦି ଚାରି ଦିନ ଯିବି ତ ଶିଖି ଯିବି ମଝିରେ ତ ଦେହ ଖରାପ ହେଇଯାଇଥିଲା ତିନି ଚାରି ଦିନ ଯାଇନଥିଲି ମଝିରେ ମଝିରେ ତ ବନ୍ଦ ହେଇଯାଉଛି ଆଉ କଣ କଡିବି
ଓ ହ ସେଇଟା ଆଉ
ଆଉ ମୁଁ ଯେତେବେଳେ
କଣ ହେଲା ହାଲୋ ହାଲୋ
ଶୁଭୁଛି ନା ନାଇଁ
ହଁ ଏବେ ଶୁଭିଲା ତାର ମଝିରେ ମଝିରେ ବା ଶୁଭୁନି କୁହ
ମୁଁ କହିଲି ମୁଁ ଯେତେବେଳେ ମିସିନ୍ ଶିଖିବାକୁ ଯାଉଛି ଯିଏ ମତେ ମିସିନ୍ ଶିଖେଉଛନ୍ତି ସେ ନଥାନ୍ତି ସେ ଯେତେବେଳେ ଥାଆନ୍ତି ମୁଁ ସେତେବେଳେ ଯାଇପାରେ ନା ଏମିତି ହଉଛି ଆଉ କଣ।
ଆଚ୍ଛା ଆଚ୍ଛା ହୁଁ ଆଉ କଣ ଖବର
ଆଉ ସବୁ ଭଲ ଆଉ କଣ
ହୁଁ କମ୍ପ୍ୟୁଟର କ୍ଲାସ ଯାଇଥିଲ ନାଇଁ
ନାଇଁ କୁଆଡେ ଯାଇନି କାଲିଠୁ ସବୁ ଯାଗାକୁ ଯିବି ଆଉ
ଆଚ୍ଛା ଆଚ୍ଛା କାଲିଠାରୁ ସବୁ ଯାଗକୁ ଯିବ ନା କଣ
ହଁ ଆମ ଘରେ ଜଣେ ଲୋକ ନଥିଲେ ସେ ବି ଆସିକି ପହଞ୍ଚ ଯିବେ ତା କାଲିଠି ଯିବି ଆଉ
ଆଚ୍ଛା ଆଚ୍ଛା ଏବେ ବାଟରେ ଅଛନ୍ତି ନାଁ କଣ?
ହଁ ଏବେ ବାଟ ଅଛନ୍ତି।
ଫୋନ୍ କରିଥିଲେ।
ହଁ ଫୋନ୍ କରିଥିଲି।
ଆଚ୍ଛା। ଆଉ ସନ୍ଧ୍ୟା ବେଳେ ପାଇଁ ଖାଇବ କଣ ଆଣିବ କିଣିକି ନାଁ କଣ କରିବ?
ଚା ବା
ଚାଉମିନ୍ ଫା ରୋଲ୍।
ବାପା ଆଣୁଛନ୍ତି ପା ନେଇକି ଆସୁଚନ୍ତି ବାଟରେ ଅଛନ୍ତି।
ଆଚ୍ଛା ଆଚ୍ଛା ତମର ଭଲ।
ହଁ ଆମର ଭଲ ପା।
ବଳିଆ ଭଳିଆ ଖାଉଛ ଆଉ।
ତମେ କଣ ଜମା ଖାଉଛ?
ମୁଁ କାହିଁ ଖାଉଛି ଭଲ। ଖାଉନି ନାଁ।
ଉକୁଣୀ ସକାଳୁ କାନ ପିନ୍ଧିଲାଣି ଆଖି ପିନ୍ଧିଲାଣି ସବୁ ପିନ୍ଧିଲାଣି।
ହୁଁ ହଁ ସେଇ ଥଣ୍ଡ ରୁ ହଉଥିବ ଆଉ।
ଧବେ ଗୋଟେ ଛାଳୁଛି ଗୋଟେ ଧରି ନଉଛି।
ହୁଁ ଭଲ।
ଭଲ କାନ ଭିତ ତମେ ଯୋଉଦିନ ଡାକିବ ସେଇଦିନ ପଳେଇବି।
ମୁଁ ତ ଏବେ ଡାକୁଚି ଏବେ ଆସୁନ।
ବସ୍ ପାଇଁ ପଇସା ଦେଇଦୋଉନୁ ପଳେଇବି।
ବସ୍ ପାଇଁ ପଇସା ତମେ ନିଜେ ପଇସା ଦେଇକି ଆସ ସବୁଦିନ ସବୁବେଳେ କଣ ମୁଁ ପଇସା ଦେଇକି ଆଣୁଥିବି ତମକୁ।
ଆଉ ତମ ପାଖକୁ ଯିବି ତମେ ପଇସା ଦବନି ଆଉ ମୁଁ ପଇସା ଦେବି।
ହଁଁ ତମେ ଆସିବ ବୁଲିବାକୁ ତମେ ନିଜ ପଇସା ରେ ଆସିବ।
କପାଇଁ।
ଆସ କଣ ଟିଉସନ୍ ଫିଉସନ୍ କରିକି ପଇସା ଗୁଡା ରଖିଛ ସପିଙ୍ଗ୍ କରିବା। ମାର୍କେଟ ଯିବା ଡ୍ରେସ୍ ପତ୍ର କିଣିକି ଆଣିବା।
ମୋ ପଇସା ସବୁ ସରି ଯାଇଚି ଜଣେ ନେଇ ଯାଇଚି ଦଉନି।
ଗଲା ଗଲା।
ତା ପାଖ ନେଇଯିବି ପୁଣି ତା ପାଖ ନେବି ମୁଁ କଣ ଛାଡିଦେବି।
ହଁ ନେଇକି ଆସ ଯିବା ଏଠି ବଢିଆ ବଢିଆ ମାର୍କେଟ୍ ଅଛି କପଡା ମାର୍କେଟ୍ ଗୁଡାକ ଯିବା କପଡା ଆଣିବା ପାଇଁ।
ଓ ହଁ ସେ ପଇସା ଦେଲେ ସେ ସେ ପ ତ ଆମ ଯୋ ଯୋଉନି।
ଡ୍ରେସ୍ ଆଣିବା ଚପଲ ଆଣିବା।
ହଁ ସବୁ ନେଇକି ଆସିବି।
ହୁଁ।
ତମେ ଗୋଟେ ମେସିନ୍ ପଠଉନ ମୁଁ ସିଲେଇ କରିଦେବି ସବୁ।
ହଉ ପଠେଇବି ଆଉ।
ହଁ
ପଠେଇବି ଆଠ ଦିନ୍ ଭିତରେ।
ଆଠ ଦିନ୍।
ହୁଁ।
ପୁଣି ଯଦି ଜଲ୍ଦି ନ ଆସିଲେ ମୁଁ ଯଦି କୁଆଡେ ପଳେଇବି ପୁଣି।
ଆଉ କୁଆଡେ ପଳେଇଲେ ପୁଣି ସିଆଡୁ ଆସିକି ସିଲେଇ କରିବ।
ଆଉ ପୁଣି ମେସିନ୍ ଟା କିଏ ରଖିବ ଆଉ ପୁଣି ମେ
ଆ ଘରେ ଘରେ ବାପା ଅଛନ୍ତି ରଖିଦେବେନି।
ଆଚ୍ଛା।
ହୁଁ।
ହଉ ତମେ ପଠା ଦେଖିବା କେତେ ଶୀଘ୍ର ଆସୁଛି ଆଉ।
ହଁ ଏ ଆଠ ଦିନ ଭିତରେ ଆସିଯିବ ଛାନିଆ କାହିଁ ହଉଛ।
ତମେ ଅର୍ଡର କରିସାଇଲଣି ନା ସେମିତି ଖାଲି କହୁଛ ଆଛ ଦିନ ଭିତରେ ଆସିବ।
ଅର୍ଡର କରିଦେବିନି।
ଏ ଏପର୍ଯ୍ୟନ୍ତ ତ ଅର୍ଡର କରିନ ଅର୍ଡର କରିଦେବିନି।
କରିଦେବି ଅର୍ଡର ଛାନିଆ କାଇଁ ହଉଛ ହୁଁ ଆସିବ।
ହୁଁ ତମେ ତ କେତେ ଦିନ ହେଲା କହୁଛ ହଁ ଆଜି କରିଦେବି ହଁ ଆଜି କରିଦେବି କାହିଁ।
ଏଇ ଟିକେ ସମୟ ହଉନି ତ ବ୍ୟସ୍ତ ରେ ରହୁଛି ସେଇଥିପାଇଁ କରିପାରୁନି ଆଉ।
ଆଉ ସେ କେବେ ଫ୍ରି ହବ କରିବ।
ଆଜି କରିଦେବି ଆଜି ଯେମିତି ହେଲେ ଆଜି ନହେଲେ କାଲି ଭିତରେ କରିଦେବି।
ଆଚ୍ଛା।
ହୁଁ।
ଆଉ ତମେ ସନ୍ଧ୍ୟାବେଳେ କଁ ଖାଇବ।
ସେଠି ତ କିଛି ମିଳୁନି ତଳେ ଆଉ କଁ ଖାଇବି। ଦେଖିବା ଗ୍ୟାସ୍ ସରିଯାଇଛି ଫୋନ କରିବି ଯଦି ଗ୍ୟାସ୍ ଆଣିକି ଦେଲା ପାସ୍ତା ଟିକେ ତଳୁ ଯାଇକି ଆଣିକି। ତିଆରି କରିବି ଆଉ ତାକୁ ଖାଇଦେବି ରାତିରେ ଆଉ। ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ।
ନିକି।
ହଁ ଏବ୍ କଣ ହଉଛି ଶୁବୁନି ଶୁବୁଛି କଣ ହଉଛି ତମର।
ଉଁ ତମକୁ ସୁବୁନି ମାନେ ତମର ନେଟୱାର୍କ ଇସୁ ହଉଛି ଆ ମୋର ନାହିଁ।
ନା ମ ମୋର କାଇଁ ଏଠି ନେଟୱାର୍କ ଇସୁ ହବ ମୋର ତ ପୁରା ବଢିଆ ଚାଲିଛି‌।
ଆଉ ତାହେଲେ ତମ ଭଏସ ତ ମତେ ଶୁଭୁଛିି।
ହୁଁ ଆଛା ଏ କଁ ହଉଥିବ ଆଉ।
ମୁଁ କାହିଲି ତମର ପା ଇଣ୍ଡକସନ୍ ଅଛି।
ହୁଁ ଅଛି। ଏ ଇଣ୍ଡକ୍ସନ୍ ରେ ଏତେ ଭଲ ହଉନି ଭାତ। ଇଣ୍ଡକ ଭଲ ହଉନି କରିବାକୁ ସହଜ ହଉନି। ରୁମ୍ ରେ କଲା ବେଳକୁ ରୁମ୍ ପୁରା ଗରମ ହେଇଯାଉଛି ଯେ ରୁମ୍ ଭିତରେ ରହି ହଉନି କି କରିହଉନି। ହାଲୋ।